ହଁ ହଁ।
ଆମର ଟାଇମିଗୁରା ପଳଉଛି ରବିବାର ଦିନ ଲୋକ ସବୁ ଭଲ ମନ୍ଦ କରି ଖାଉଛନ୍ତି ଆମେ ରବିବାର ଦିନ ଆଳୁ ସିଝା ଖାଇବୁ।
ଆଳୁ ସିଝା ଖାଇବୁ ଆଉ।
ଫେରିିବୁନୁ ନା ଆ?
କରିପାରିବନି ନା ମ ସେଇଟା କଣ କହି ହେବ ଏଇ ଲେଡିଜ ମାନଙ୍କର ଛୁଟି ନାହିଁ ଜମା ହେଲା ସ୍ତ୍ରୀ ଲୋକ ମାନଙ୍କର ଟିକେ ଟିକେ ବେଶୀ କାମ ଥାଏ ମାନେ ସବୁ ସ୍କୁଲୁ। ଆଉ ଡ୍ୟୁଟି ଅଫିସ ସବୁ ଛୁଟି ଥାଏ ସଣ୍ଡେ ରେ ହେଲା। ଆଉ ଆମର କୋଉଠି ଛୁଟି ଆମର ହେବି।
ସେଦିନ ଅଧିକା କାମ ପା ମୋର ମାନେ ରବିବାର ମାନେ ଆଗ ଦିନ ଚିନ୍ତା ଥିବ। କାଲି କେତେ ଜଲ୍ ଦି ଉଠିବି କାଲି କଣ କଣ ସର୍ଟ ରେ କରିବି ମାନେ ଏଇଟା।
ଠିକ କଥା ମାନେ ଯେ ଏତେ ଜଲ୍ ଦି ମାନେ ନଅଟା ଭିତରେ ଆଠଟା ଭିତରେ ଯେମିତି ପୂଜା ନାସ୍ତା।
ଆଟା କଣ ନମିତା କହୁଚି। ଛଅଟା ବେଳକୁ ସରିଯାଉଛି ଆଠଟା କଣ ଚାରିଟା ପନ୍ଦର ସାଢ଼େ ଚାରି ଭିତରେ ଉଠିଲେ। ଏ ଓଳା ଓଳି ଗାଧୁଆ ପାଧୁଆ ଠାକୁର ମନ୍ଦିର ଯିବା ଏ ତ କାମ ମିନିମମ ଛଅଟା ଭିତରେ ସରିଯାଉଛି ତାପରେ ଛଅଟାରୁ ପରିବା କଟା। ଷ୍ଟାର୍ଟ ହେଇଗଲା ଉଁ ସାଢେ ଆଠଟା ନଅଟା ଭଳିଆ କଟାସେସ୍।
ହଁ।
ହେଇଗଲା ଖୁବ୍। ଓଦା ହେଲେନି ମୁଁ ଦିଥର ଠାକୁର ପୂଜା କରିବାରେ ଠାକୁର ପୂଜା କରିବା ଟିକେ ବହୁତ ତୁ ଇଆଡେ ସିଆଡେ ଘର ତିନି ଜାଗାରେ ଛତା ଧରି କେତେ ଆଡେ କରିଵୁ ପୁରା ଉଦା ହବାକୁ ପଡ଼ୁଚି। ଓଦା ହେଇକିରି ଗୋଟା ଶାଢୀ ଚେଞ୍ଜେ କଲି। ତାପରେ ଇଏ ମତେ ପାଟି କଲେ ଥଣ୍ଡା ହବ ମୁଁ ପରିଵା ପ
ହ ହଁ। ନାଇଁ କଟାକଟି ବଟାପଟି ତ ହେଇଯିବ। କିନ୍ତୁ ଏଇ ଯୋଉ ଅଲଗା କାମ ସବୁ ନାଇଁ।
ସେଇ ପା କହିଲି ଦି କୁଣ୍ଡୁ ସଫା କରିବାକୁ ତାକୁ ସେଇ ବାହାରେ ସେଇଠି ସ ସଫା କରିଦେଲି। ସେଇଠି ସେି ମିଶି ମାସିକି ଟିକେ ଚିପୁଡ଼ି ଚାପୁଡି ଦେଲେ ତାକୁ ପୁଣି ଶୁଖେଇବା ପାଇଁ ଯୋଉ ଜାଗା ନାଇଁ। ଏଠି ଶୁଖା ସେଠି ଶୁକା ବର୍ଷା ଦିନ ସିଏ ମାନେ ବେଶୀ ଟାଇମି ଲାଗିଲା। ଏମିତି କଣ କୋଠା ଉପରେ ଶୁଖେଇ ଦେ କି ହାଙ୍ଗର ଶୁଖେଇଦେ କମ ସମୟ ଯାଉଥିଲା ଏମିତି ଅଧିକା ଟାଇମି ଲାଗୁଚି ତାପରେ ରେ ଛୁଆ ଖାଇବେ ତାକୁ ଆଜି କିଣିକି ସବୁ ଇଟିଲି ତରକାରୀ ଦେଇଦେଲି ମୁଁ କହିଲି ଆଉ କିଛି କରିପାରିବିନେହିଁ। ଏଇଠି ତାପରେ ଟ୍ରେଟା ଛୁଆ ଇଟିଲି ତରକାରି ଖାଇଦେଲେ ଭାଇଙ୍କି କହିଦେଲି ମୁ ତମେ ଚୁଡା ଖାଇଦିଅ ସିଏ ତାଙ୍କର ସୂର୍ଯ୍ୟ ପୂଜା କରିଦେଲେ ରବିବାରେ। କରନ୍ତି ସୂର୍ଯ୍ୟ ପୂଜା ସେ ସୂର୍ଯ୍ୟ ପୂଜା କଣକରିଵି ତାଙ୍କୁ ଚୁଡା କରିବା କୁଦେଇଦେଲି ସେ ହାତରେ ଚକଡି ଚକଡି ଖାଇଦଲେ ମୁଁଆଉ କ କରିକି ଦେଇଦିଏ କରିକି ଖାଇଦେଲେ ସେ ଆଉ ଛୁଆ କହିଥିଲେ ଚିକେନେ ଆଣିବାକୁ। ନା ଚିକେନେ ଆଜି ହେଇପାରିବନି ଟାଇମି ନାହିଁ ତମେ ଏନା ଅଣ୍ଡାରେ ଚଳେଇଦିଅ ଦେଖିଲା ଵେଳକୁ ଲାଷ୍ଟେ। ତେ ଅଣ୍ଡା ଵି ଘରୁ ସରିଗଲା ହେଲା ଲୋକ ଫେରିିଲେ ଅଣ୍ଡା ନଥାଇ ଦେ। ଦୋକାନ ରେ ଅଛି ନା ଅଣ୍ଡା ଲୋକୋ ଵି ଫେରିଲେ ଅଣ୍ଡା ନାହିଁ। ମୁଁ କହିଲି ଆଉ ଛାଡ ତମେ ରାତିକି ଯାହା ଖାଇବ ଡାଲି ଆଳୁ ସିଜେଇଦବା। ଡାଲି ପ୍ରେସର ରେ ଆଳୁ। କାଙ୍କଡ ପୋଟଳ ବାଇଗଣ ସବୁ ଗୁଡା ଭର୍ ତା ବନେଇଦଗଲି ଡାଲି କରିଦେଲି ବଡି ଦିଟା ଭାଜି କି ଚୁରିଦେଲି ପୁରା ନର୍ମାଲ ଖାଇବା ଆଉ। କଣ କରିବା ଛୁଆଁଙ୍କୁ କି ଛୁଆଙ୍କୁ ଟିକେ ବୁଝେଇ ବାଜେ ଦେଲେ ମୁଁ ଖାଇଦିଅ ରାତିକି ମୁଁ ନେଇ ଆସିବି ଚି
ଏହ
ଦେଲେ ରାତିରେ ମିଛ କଥା ଆମେ ତ ଜମା କରିବୁନୁ କା ଆମେ ଜାଣିଛୁ ସନ୍ଧ୍ୟାବେଳେ ଆମେ ଘରେ ରହିବୁ ତୁ ଦୋ କାନ ସୁଭା ଜାଉଛି ଜମା କରିବୁନୁ।
ନାଇଁ କରିଦେବେ।
ନାଇଁ କିଣି ଆଣିବି ପକଡା ପକଡା ଆଣିକି ଧରେଇଦେବି।
ହଁ ଠିକି କଥା। ରବିବାର ଟା ଆଉ ଛୁଆଙ୍କର ଗୋଟେ ମନ ଥିବ ଖାଇବା ପାଇଁ। କଣ ଗୋଟେ ଖଡ ଖଡ ହଉଚି।
ନାଇଁ ମୁଁ ଅଟା ହାତରେ ଇଏ କ
ଅ ଚକୁଡୁଚନ୍ତି।
ହଁ ସେଇଟା ମାନେ କଥାଟା କ୍ଲିୟର ଆସିବନି ନା। ଆ ହାଁ ଆଉ ନାଇଁ ଟିକେ ଯାହା ବି ହେଲେ ଯେ ଛୁଆଙ୍କୁ ଦେବେ ଆଉ ତାଙ୍କର ଏଁ ଟିକେ ମନ ଥିବ ନା ହାଁ ହାଁ।
ହଁ ବା ସିଏ ଆଜି ରବିବାରେ ତାଙ୍କର ବାବା କହିଲେ ବାବା ସକାଳୁ ଆଇଁଲନି ଚିକେନେ। ଆଉ ତମେ ପଳେଇବ ଡିଉଟି ନା ଆଜି ମାମା ଦେଖିବ ଫାଙ୍କା ହେଇକି। ଚିକେନ ଆଣିଲେ ରୋଷେଇ କରିବା ମାମା କୁ ଟାଇମି ହବନହବ ପକଡା ନେଇଆସିବ ଖାଇଦବ ବୁଧବାର ଦିନ ନେଇଆସିବ ଚିକେନେ।
ଉହୁଁ ଆଉ ବାବା କିନ୍ତୁ ରବିବାରେ ଖାଆନ୍ତିନି।
ଆମେ ଆମେ କେହି ଆମେ ପରିବାର ବି ପ୍ରାୟ କେହି ଖାଆନ୍ତିନି ଖାଲି ମ ମଝିଆ ଦିଅର। ଆଉ ଶ୍ୱଶୁର ମୋ ଝିଅ ଏଇମାନେ ଖାଆନ୍ତି ଆମେ ଆଉ କେହି ଖାଉନୁ ରବିବାରେ।
ଉହୁଁ ନାଇଁ ରବିବାରେ ଖାଇବା କଥା ବି ନୁହୁଁ।
ଆଉ ଶୁକ୍ରବାରେ ଆମ ପରିବାରରେ ଟୋଟାଲ ପଶୁନି ଘରେ ଆଇଁଷ। କିନ୍ତୁ ଆମ ଫ୍ୟାମିଲି ଆମେ ଝିଅ ମୁଁ ଆଉ ଭାଇ ଆମେ ତିନି ଜଣ ଯାକ ଖାଉନୁ ଟୋଟାଲି। ସେମାନେ ବାହାରେ ଯୋଉଠି ଭୋଜି ଭାତ ଭଲ ମନ୍ଦ ହେଲା ବାହାରେ ଖାଇଲେ ଆଉ କିନ୍ତୁ ଘ ହଁ। କିନ୍ତୁ ଘରେ ପୁରା ନିଷେଧ ଆଉ।
ଘରେ ପୂଜାପୂଜି କରନ୍ତି ସେଥିପାଇଁ କି ଆଉ।
ଘରେ ପୁରା ବନ୍ଦ ଆଉ।
ମୁଁ ବି ଝିଅ ବୋଳୁ ମୁଁ ସନ୍ତୋଷୀ ମାଙ୍କ ଉପାସ କରେ। ଝିଅ ବେଳୁ। ଝିଅ ବେଳୁ କରେ। ବାହା ହେଲା ସଇଲା ପରେ ବି ବାହାଘର ସଇଲା ପରେ କରିଚି। ଆଉ ଉଁ ଝିଅ ଜନ୍ମ ହେଲା ତାପରେ ବି କରିଛି। ପୁଅ ବେଳକୁ ବି କରିଚି। କିନ୍ତୁ ଏବେ ଟିକେ ଛାଡି ଦେଇଛି। କିନ୍ତୁ ଉଷନା ଖାଉଛି ପିଆଜ, ରସୁଣ, ଖଟା, ପଖାଳ ଏଇ ଗୁରା ସ କିଛି ଖିଆ ହଉନି। କିନ୍ତୁ ମୁଁ କହିଲି ଆଉ ତ କରିପାରିବିନି ଏମ ନର୍ମାଲ ପୂଜା ଯେମିତି ଫଟୋ ରଖିଛି। ନର୍ମାଲ ପୂଜା କରିଦଉଛି।
ନାଇଁ ଘରେ ବି ମୁଁ ବି ସେ ନର୍ମାଲ ପୂଜା କରୁଛି ମାନେ ଏମିତି ପୂଜା କରୁନି କାହିଁକିନା ସେଇଟା ପୂଜା କରିବା ଏ ଘର ସେତିକି ସୁଧି ଦରକାରେ। ଛୋଟଛୁଆ ଘରେ ଅଛନ୍ତି ଇଏ ସିଏ ହଁ।
କରିପାରିବେନି।
କରିପାରିବେନି ମୁଁ ଖାଲି ମନ୍ଦିରରେ ଗୁଆ ବସେଇ ଦେଇଛି ଆମେ ସୁ ଶୁକ୍ରବାରେ ଟିକେ ପଳଉ ଟିକି ସନ୍ତୋସି ମାଆ ଙ୍କ ମନ୍ଦିର ଯାଉ ସ
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଗୁଆ ନଡିଆ ବସାନ୍ତି ନା।
ହଁ ସେଠି ବସେଇ ଦେଇଛି ଆଉ ମାଆ ଯୋଉ ଲାଗୁଛନ୍ତି ବେଳେ ବେଳେ ଆମେ ଆମେ ସେଠିକି ଯାଉ ହେ ଛନ୍ତି ଆମର
ହଁ ହଁ ସେମିତି ହେଲେ ହେ ବ ଘରେ ଯାହାର ସୁବିଧା ନାଇଁ ହୁଁ।
ହଁ। କରିଦେଇଛୁ ଆଉ ଏମିତି ସେ
ହଁ ହଁ ନାଇଁ ଘରେ ଯାହାର ସୁବିଧା ନାହିଁ ସେମିତି ହେଲେ ବି ହ ବ ମନ୍ଦିରରେ ଯୋଉ କଳସ ବସେଇ ଦିଅନ୍ତି।
ହଁ।
କଳସ ବସେନା ନଡ଼ିଆ ଆଉ ଆମ୍ବ ଡାଳ ସବୁ ଦିଆ ହେଇକିରି କଳସ ବସେ। ସେ ଗୁଆ ନଡିଆ ବସେ ଆ ସେଇଟା ସ ସବୁ ମୁଁ କରିଛି। ଘରେ ମୁଁ ଏକଲା ବି ଏଇଠି ଶାଶୁ ଘରେ ଆ ଶାଶୁଘର ତ ନୁହଁ ମୋ କାମ ଉପରେ ଉଁ ଦେଇକିରି କରିଛି ସେଠି ପୁରା ସକାଳୁ ଉଠିକିରି ମାନେ ହଜବେଣ୍ଟ୍ ଯେତେବେ ଏ ଡ୍ୟୁଟି ଗଲା ବେଳକୁ ମୋର ସ ସବୁ ସରିଥିବ। ପୂଜାପୂଜି ସାରିଲେ ତାଙ୍କ ପାଇଁ କଣ ଟିକେ ସାଧାରେ କରିଦିଏ
ହଁ ହଁ।
ଆଉ ତାପରେ ଖେଚୁଡି ଫିଚୁଡି ଏମତି ସବୁ ସେ ନେଇକି ଯାଆନ୍ତି ଆଉ ସେଦିନ ଆଉ ଏତେ ଭାତ ତ ଡାଲମା ଭଜା ତିନି ଚାରି ପ୍ରକାର ଆଇଟମ କରିପାରେନି। ଆଉ ଖେଚୁଡି କରିଦିଏ ଜଷ୍ଟ ଗୋଟେ ଭଜା ଭଜି ନହେଲେ ପାମ୍ପଡ ଏଇ ସବୁ ଦେଇଦିଏ। ଆଉ ତା ଦେହରେ ତ ଖଟା ପଡିବନି ଏଇ ଖ ତଥାପି ତା ସହିତ ମାନେ ଯିବନି। ଏ ଆଉ ସେଇଥିପାଇଁଙ୍କି ଖାଲି ଭଜା ଭଜି ନହେଲେ ସାଧା ଡାଲି ଆଳୁ ହୁଁ ଚୋଖା ଏମତି। ଆଉ ଚଣା ଗୁଡ ଏଇସ ସବୁବୁକରିକି ରଖିଦେଇଥାଏ। ସପ୍ତା କୁ ସପ୍ତାହ। ପୁରା ଯେମିତି ସରିଲା ପରେ
ନାଇଁ ମୁଁ ସେଇଦିନସ ସେଟା ମୁଁ କରୁନି କାହିଁକିନା ଆମ ଦୋକାନ ଅଛି। ଦେଖନ୍ତୁ ଧର ଟମାଟୋ ବିକ୍ରି ହଉଛି। ଆପେ ଟମାଟୋ ଛୁଇଁବୁ ଛୋଟ ଛୁଆଙ୍କ ଖଟା ବିକ୍ରି ହଉଛି ସସ୍ ବିକ୍ରି ହଉଛି ଆମ
ଛୁଇଁବ ଛୁଇଁବ ନିଶ୍ଚିନ୍ତ ସେଦିନ ପୁଣି ଉପାସ କରିଥିବ ଯଦି ଯଦି ଛୁଇଁବନା ସେଦିନ ଦେହ ଖରାପ ହବ। ମାନେ ତମକୁ ଟିକେ ହାଲିଆ ହାଲିଆ ଲାଗିବ ବୁଝିଲ।
ହଁ କି ଚ ଚଣା ଗୁଡ ଯୋଉ ଏସବୁ ଜିନିଷ କରୁନୁ ମାନେ ଘରେ ଫ ଫଟ ରଖିଛି।
ହଁ ଯେମିତି ନର୍ମାଲ ପୂଜା ଆଉ।
ପୂଜା ଟା ଆସିଲେ ଏମିତି ନର୍ମାଲ ପୂଜା କରିକି ପୂଜା ଟିକେ ଭୋଗ ଲଗେଇ ଦଉଛି କଦଳୀ ଭୋଗ ଟିକେ ଲଗେଇ ଦଉଛି ସେମ ତି ହଁ ଏମିତି କରିଦଉଛି ଆଉ ଯୋଉଠି ଆମର ଠା କୁରଙ୍କ କତିରେ ଯୋଉଠି ଆମେ ପ୍ରାୟ ସବୁ ଶୁକ୍ରବାରେ ଯାଉଥିଲୁ ଏବେ ଏଠି ସେଠି ସବୁବେଳେ ପୂଜା ହଉଛି।
ହଁ।
ଯାଉଥିଲୁ ଆମେ ଆଉ ଦିଟା ପିଲାଙ୍କୁ ନେଇକି ଯିବାଟା ବହୁତ କଷ୍ଟ ଯାଇ ହଉନି। ଏମିତି ମାସେ ଦି ମାସ ରେ ଥରେ ଆଉ। ଯାଉଛୁ କିନ୍ତୁ କ ଉଁ କଣ୍ଟାକ୍ଟ ରଖୁଛୁ ଆଉ। ହଁ କଣ୍ଟାକ୍ଟ ରଖୁଛ ଯେ ସେଠି ଯେତେକ ପର ନିର୍ଭର ହଁ ହଁ। ହୁଁ ବହୁତ ବହୁତ।
ମାନେ ସେଇଟା ମାନେ କଣ କହିଲ ତାଙ୍କର ବରାଦ ନଥିଲେ ତାଙ୍କ ପାଖ ପାଖକୁ ତମେ ଯାଇପାରିବାନି କିଛି ବି ହେଇପାରିବନି ମୁଁ ବି ଗୋ କେତେଠେଇ ଲା ହଁ କୁହନ୍ତୁ?
ଅନୁଭୂତି ବି ସିଝରିଂ ମାନେ ଝିଅ ଟା ସିଝରିଙ୍ଗ ପୁଅଟା ବି ସିଜରିଙ୍ଗ।
ହଁ।
ଏଁ ବାହାରିଲା ପୁରା ସିିବିଅର ମାନେ ଯୋଉଠି ଡକ୍ଟର ଦେଇ ଲା ଅପରେସନ ଆଇଦର ପୁରା ବେଡ ରେଷ୍ଟ ମାନେ ଅପରେସନ ହେବାକୁ ଡରେଇଲେ ମୁଁ କହିଲି ଅଢ଼େଇ ବର୍ଷର ତିନି ବର୍ଷର ଝିଅଟା ଅଛି ଏଇନା ଯଦି ଅଣ୍ଟା ଅପରେସନ୍ ହେଇଯିବି ମୁଁ କେମିତି କଣ କରିବି କୁଆଡେ ଅସୁବିଧା ହେଇଯିବ।
ହଁ
ଉ ମତେ ଏମିତି ଜଣେ କହିଲା ଏମତି ସେଠି ସନ୍ତୋଷି ମା ହେଇଯାଉଛନ୍ତି ମୁଁ ଆଗରୁ ଝିଅ ବେଳ ପୂଜା କରେ। କିନ୍ତୁ ମୁଁ ମାନେ ଉଜେଇ ଦେଇ ଛାଡି ଯାଇଥିଲି ଖଟା ଆଇଁଷ ଖାଏନି ଉଷୁନା ଖାଉଥିଲି। ଆଉ ତମେ ଟିକେ ସେଇଠି ଯାଅ। ମୁଁ ହେଠୁ ଯାଇକି ଫେରିକି ଆସିଲି ସେ ଯେହେତୁ ମୁଁଉଷୁନା ଖାଇଦେଇକି ଯାଇଥିଲି ଜାଣିନି ଆଉ। ଫେରିକି ଆସିଲି। ତାପରେ ତ ଆର ଶୁକ୍ରବାର ମୁଁପୁରା ମୋର ଗାଧୁଆ ପାଧୁଆ କରି ଯେମିତି ଯାଏ ପୁରା ମୋର ଅରୁଆ ଫରୁଆ ଖାଇକି ଗଲି। ମା ବହୁତ ନେ ପୁରା ସେଇଠୁ ଲାଗି ଭିତରୁ ମତେ ଖୋଜି ଖୋଜି ଆସିଲେ ଏତେ ଲୋକଙ୍କ ଭିତରେ ବହୁତ ବି ଭଲ ଲାଗିଲା। ତାପରେ ଆମେ ସେଠିକି ପୁରା ଇଏ ହେଇଗଲୁ ମୋ ଅଣ୍ଟା ବି ଭଲ ହେଇଗଲା। ଏପର୍ଯ୍ୟନ୍ତ ହେଲାଣି କେତେ ଆଠ ବର୍ଷ ଭଳିଆ ହେଇଗଲାଣି ମୋ ଅଣ୍ଟା ଭଲ ଅଛି। ନା ପୁରା ଏତେ ମାନେ ଶିଭିଅରଇଏରୁ ପୁରା ଭଲ ଅଛି।
ନାଇଁ ସେଟା ବିଶ୍ଵାସ ଗୋଟେ ଜିନିଷ
ତାପରେ ମା ଗୋଟେ ଆଜ୍ଞା ଦେଲେ ଯେ ତାଙ୍କର ଗୋଟେ ଅଛି ଆଜ୍ଞା ମାଳ ସିଏ ଯାହାକୁ ଦିଅନ୍ତି ସିଏ ଗୋଟେ ଆଗ ଅଜ୍ଞା ମାଳ ବାବାଙ୍କ ହାତକୁ ଦେଲେ କହିଲେ ଆଉ ଯା ମୁଁ ତୋତେ ମୋ ଯଜ୍ଞ ପରେ ତୋତେ ଗୋଟେ ପୁତ୍ର ସ ନ୍ତାନ ଦେବି।
ହଁ
ମାନେ ଆଶ୍ଚଜ ଯଦି କହିଲେ ମୋରତ ତ ପିଲାଛୁଆ କରିବାର ନାହିଁ କାହିଁନା ଅଣ୍ଟା ପ୍ରୋବ୍ଲେମ ଯେହେତୁ ଅଛି ମୋର ସେକେଣ୍ଡ ପିଲା କରିବାର ଟୋଟାଲ ନାହିଁ ମୋତେ ମା ପୁତ୍ର ସନ୍ତାନ ଦବ କୁଆଡେ ମୁଁ ହସିଦେଲି ହସିକି ଉଡେଇଦଲି କଥାକୁ ବିଶ୍ଵାସ କରିବେନି ଦିଦି ଚାରି ଦିନି ପରେ ମୁଁ ଜାଣିବାକୁ ପାଇଲି ମୁଁ ଯୋ ଏଟା ଆଶ୍ଚର୍ଯ୍ୟ ଜିନିଷ ମାନେ ଏଟା ମାନେ କ ହଁ କହିବି ହବନି ମାନେ ଏତେ ମାନେ ଆଶ୍ଚର୍ଯ୍ୟ ଜିନିଷ ମାନେ ଯୋଉ ଜିନିଶ ଟା ନାହିଁ ମୁଁ ଚା ରେ ଚାପତି ପକେଇନି ଚା ନାଲି କେମିତି ହେଲା ମାନେ ଆଶ୍ଚର୍ଯ୍ୟ କଥା ନୁହେଁ? ଇଏ ଆମ ଦି ଜଣ ଆମେ ଦି ଜଣ ସ୍ୱାମୀ ସ୍ତ୍ରୀ ପୂରା ଆଶ୍ଚର୍ଯ୍ୟ। ଇଏ କହିଲେ ଏଇଟା ହଉଛି ଭଗବାନଙ୍କର ମା ଦେଇଛନ୍ତି ଯାହା କହିଲେ ତୁ ହସରେ ଉଡେଇଦେଲୁ ଏଟା ମା ଦେଇ
ମା ଦେଇଛନ୍ତି।
ତାପରେ ଆମ ଏକରେ କହିଲି ମୁଁ କହିଲି ନାଇଁ ମୋ ଅଣ୍ଟା ପ୍ରୋବ୍ଲେମ ଆଉ ଯେତେବେଳେ ମୋ ବୋଉ କତିକି ଫୋନ କଲି ସେ କହିଲା ତୁ ମେଡିସିନ ଖାଇଦେ। କିଛି ପିଲା ଛୁଆ ଦରକାର ନାହିଁ ତୁ ବଞ୍ଚି କିି ରହିବା ଦରକାର ମୋର ପୁଅ କିଛି ଦରକାର ନାହିଁ ଝିଅ ହେଇଛି ବୋଲି
ହଉ ଦିଦି ରଖୁଛି ନା।
ଆଜ୍ଞା, ଆଜ୍ଞା ଦିଦି ଆଜ୍ଞା ହଉ।